ହଲୋ।
ହୁଁ କଣ ରୋଷେଇ କଲୁ?
କଙ୍କଡା ଆଳୁ ତରକାରୀ ଭେଣ୍ଡି ଆଳୁ ଭଜା ବୁଟ ଆଳୁ କଷା
ବୁଟ ମାନେ କୋଉ ବୁଟ କହୀଲୁ ଯୋଉ କଳା
ହଁ କଳାବୁଟ
ହୁଁ।
ତୁ କଣ କରଛୁ?
ମୁଁ ବସିଛି କଙ୍କଡା କେତେ ଅଛି ସେଇ ଟି ତେ ମାନେ କୋଉ କଙ୍କଡା? ରୋଷେଇ ସରିଲାଣି।
କଙ୍କଡା କେତେ ଅଛି କଣ ଚାର୍ଷ ପଚାଶ ଟଙ୍କା କହୁଥିଲେ କିଲୋ। ଆଉ ରାଣୀ କଙ୍କଡା ଗୋଟେ ତାଙ୍କ ଭିତରୁ
ହଁ ରାଣୀ କଙ୍କଡା।
ରାଣୀ କଙ୍କଡା କି ରାଜା କଙ୍କଡ଼ା କିଏ ଜାଣେ?
ବଡ଼ ବଡ଼ ହେଇଥିବ ସାଇଜ଼
ଛୋଟ ଛୋଟ ହେଇଥିବ ପାପୁଲି ସାଇଜ଼ ପପୁଲି ଠୁ ଆହୁରି ଛୋଟ। ଛୋଟ
ଓହୋ।
ତୋର କଣ ରୋଷେଇ?
ଭାତ ଡାଲି ଛୁଇଁ ଆଳୁ ଭଜା ଆଉ ଟମାଟୋ ଭଜା
ହ ହ ଆଜି ଆଉ ଆଇଁଶ ନାହିଁ?
ନାହା ଆଇଁସ ମୁ ଖାଉନିଲୋ କେତେବେଳେ କେମିତି ଆଜି ବୁଧୁ ବାର ନାଇଁ?
ଉଁ।
ହୁଁ ମୁଁ ଯା ଯାଉଛି ଆଜି ଗାଁକୁ। ଏଇ ରବିିବାର ଦିନ। ତାଙ୍କର କଣ ଘର ଚେଞ୍ଜ କଲେ ଘର ମିଳିଲାନି ଭଲ ଘର। ସେଇଥିପାଇଁ ପଳଉଛନ୍ତି।
ନନାଙ୍କ ବାହାଘର କୁ ରହିବେ।
ବାଙ୍ଗାଲୋରରେ ନୁହଁ ଛୁଆ ହେଇସାରିଲା ପରେ ଆସିବେ ଆଉ।
ସେ ଗୋଟେ ଅଘାସୁର।
ହାଁ।
ନାଆ ସେ ଯୋଉ ଦେହ କେମିତି ଅଛି।
ଶୁବୁନି କିଛି।
ଡେଟ୍ କେବେକୁ ଅଛି ତାରିଖ କଣ ସେପ୍ଟେମ୍ବର ପନ୍ଦର ନା ଅଠର।
ସେଥିପାଇଁ ସେ ଲୋକ ଆସିଥିଲା ଦେଖୁନୁ।
ହୁଁ।
ସାତ ମାସ ଚାଲିଛି।
ଲୋକ ସାଦଖିଆ କୋଉଠି କରିବ ଏଇଠିକି ତମ ଗାଁରେ।
ଏ ଜାଣେ।
ତୁ କାଇଁ ଏତେ ଦବୁ। ଦ୍ଵିତୀୟ ଟା ବୋଲି କରିବନି।
କି ସେଇଟା ବି ମୁଁ ଜାଣିନି କିଛି ବି ମାନେ ଟୋଟାଲ ମୋର କୋଉ ଉପରେ ବି ମାନେ ଇଏ ନାହିଁ। ହୁଁ ଏବେ କି କରିବେନି କରିବେ ବୋଧେ। ଏକୋଇସିଆ କିନ୍ତୁ ଗାଁରେ ହବ।ହଁ ତା କଣ ଭଲ କଥା ପିଲା ତ ବାପା ଘରେ ଜନ୍ମ ହବ ଶାଶୁଘର କୁଆଡେ ହବ।
କୋଉଠି ନେଲେ ତାକୁ ହିଁ ଦେଇଦେବ ହେଲେ ମୁଁ ଦେଖି ଥିଲି ଆଉ କିଏ।
ରନ୍ତି।
ନାଇଁ କରନ୍ତି ଯେ ହେଲେ ମୋ ବଡ଼ବାପା ବଡ଼ଭାଇମାନଙ୍କର ଭାଇମାନଙ୍କର ତାଙ୍କ ଘରେ ତାପରେ ସେମାନେ ଏକୋଇଶା ବେଳକୁ ଆସିଥିଲେ ତାପରେ
ନାଇଁ ମୁଁ ଜାଣିନି ସ୍ୱାଗତିକା ଜାଣିଛୁ ଶି କିି ତାର ବି ସେ ତ ତା ବା
ପରିକ୍ଷା ସବୁ ମିଳ ସାରିଲାଣି।
ଇକ୍ କୋଇସା କଣ?
ଟିକି ଟୁ ଛୁଆ ଜନ୍ମ ହେସରଲାଣିି ଏଇ ବାହକ
ତାର ଛୁଅ ଛଅ ମାସ ହେଲା ଜନ୍ମ ହେଇକି ଛଅ ମାସ ହେଲାଣି ତା ଛୁଆକୁ। ପୁରା ସୁନ୍ଦରିଆଟିଏ ହେଇଚି ପୁରା ଗୋଲୁ ମୋଟଲ। ଝିଅ ଝିଅ।
ହଁ।
ଗୋଲୁ ମଲୁ ଟାଏ।
ତ ଭାଇ ଆସିଲାଣି। ତୋ ଭାଇ ଆସିଲାଣି କି?
ମୁଁବାଇ? ମୁଁ ଭାଇ ଏବେ କୁଆଡ଼େ ଆସିବେ, ମୋ ଭାଇ ଏବେ
ଆ-ମେ ଦୁଇ ଭାଇ, ବାବୁ ଗାଁ ରୁ ଆସିଥିଲେ ଯାଇ
ସେ ଘ ନା ଆହୁରି ଆସିନି ସେ ରହିବ ଏବେ। ହ
କଲେଜ ଖୋଲିନି କି ତାର?
ନାଇଁ କଲେଜ ଖୋଲିବନି ଏବେ ଜୁଲାଇ ପନ୍ଦର ନା କୋଡିଏରେ ଖୋଲିବ ତାଉ ରଥଯାତ୍ରା ପରେ
ହୁଁ ହୁ ହୁଁ। ତୁ କତଟ ଖାଇବୁ?
ଖାଇବି ମୁଁ ଗୋଟେ ବେଳକୁ
କଣ ଗୋଟେ ତରକାରି କର
କଙ୍କଡା ତରକାରି ମତେ ଆଦୌ ଆସେନି ମୁଁ ଜାଣିଚି ଟାଇମ ଲାଗେ ବୋଲି ସମୟ ଲାଗେ କଙ୍କ କଙ୍କଡା ତ ମୁଁ ଖାଇନି ଦି ଥର ହିଁ ଖାଇଚି ମୋ ଶାଶୁ କରିଥିଲା।
ଆମ ପାଟକୁ ପଢିଆ ସେମାନେ କମ୍ପଡା ଚିଙ୍ଗୁଡି ଖାଇବା ଟା ଶିଖି ପାରିବ ହେଲା।
ହଁ କହିଲୁ।
ମୁଁ କହିଲି ଯେ ତମମାନଙ୍କୁ ଖାଇବା ଜଣା ନାହିଁ। ଆମେ କଟକୁ ଗଲେ ହି କଙ୍କୁଡା ସିଙ୍ଗୁଡି କେମିତି କଣ ତମେ ଜାଣିପାରିବୁ।
ହୁଁ ହୁଁ।
ରାତିରେ କଣ କରିବ?
ରାତିରେ ଦେଖିବା କଣ କରିବା ଗ ଏବେ ଯାଇ ଭାବିନି ଛୁଇଁନି ଆଉ ତ ରହିବ। ମତେ ଲାଗୁଛି ଆଉ କଣ ଟିକେ କରିଦବା ଆଉ । ପକୁଡି ଫୁକୁଡି କଣ ଟିକେ କରିଦେବି ନହେଲେ । ଭାତରେ ଖାଇବାକୁ।
ମୋତେ ଘରେ କଥା ମନେ ପଇଲା।
ପଢୁଛି ଲୋ ବହୁତ ପଢୁଛି ହେଲେ ଯାଇତ ହବନି କଣ କରିବୁ ।
ସବୁ ଭାଗ୍ୟରେ ତ ଲେଖା ଯାହା ଯାଇକି ଆସିପାରିବ ।
ତୁ ତ ହେଲେ ଟିକେ ପାଖରେ ରହୁଛୁ ତୁ ଯାଇପାରିବୁ ।
ପାଖରେ ରହିଲେ ବି ବର୍ଷକୁ ଥରଟେ ନେଲା ବେଳକୁ ଗାନ୍ ଫାଟି ଯାଉଛି ସମସ୍ତଙ୍କର।
ଓ ହୋ।
ପାଖରେ ରହିଲେ ଯାହା ଦୂରରେ ରହିବି ତାହା ତୁ ଚାହିଁଲେ ତ ସ୍ବାମୀକୁ କହିକି ତୁ ଚାରି ମାସରେ କି ପାଞ୍ଚ ମାସରେ ଆସିପାରିବୁ । ମୁଁ କହିଲେ ସମସ୍ତଙ୍କର ସବୁ ଉତୁରୀ ଯାଉଛି ।
ଏବେ ତ ଦେଖୁଛୁ ଆଠ ମାସ କି ନଅ ମାସରେ ଯାଇଥିଲି ।
ବର୍ଷ ମେଲା ବର୍ଷା କମିଲା?
କମୁନି ଖରା ହେଉଛି। ତାପରେ ବର୍ଷା ପୁଣି ଷ୍ଟାର୍ଟ ହେଇଯାଉଚି ।
ହୁଁ ହୁଁ ହୁଁ ହୁଁ ହୁଁ ।
ମୋର ଏ ମତ
ଶବ୍ଦ ହଉଚି। ହୁଁ।
କିଛି କରୁନି ତ।
ଆଉ ଏମିତି ଖଡ଼ ଖଡ଼ ସାଉଣ୍ଡ ହଉଛି ଶବ୍ଦ ଓହୋ।
ଆମର ଯଉ ଆଜବେଷ୍ଟ ଫୋନ୍ ଲାଗିଚି।
ଘର ତିଆରି କେତେ ବାଟ ଗଲା ଲ।
ଚାଲିଛି ମିସ୍ତ୍ରୀ ମାନେ ଆଜି ବସିଲେ କାଲି ବସିଲେ । ଆଜି ପହଞ୍ଚିବେ ନା କେ କେତେବେଳେ କାମ କରିବେ କେଜାଣି। ଘଡ଼ଘଡି ତାପରେ ସିଆଡେ ବର୍ଷା ଲାଗିଛି । ଏତେ ଜଲଦି ହଉନି।
ଆଚ୍ଛା । ତୁ ଯିବୁ କେବେ ପାଞ୍ଚରେ ।
ସେଟା ଆଉ ପାଞ୍ଚ ଜଣ ମୋର ଆଉ କାହା ଉପରେ ଭରସା ନାହିଁ ଯେ ମାନେ ଏଠି ଲୋକ କଥା କହିଥିବେ ଗୋଟେ କମିଟମେଣ୍ଟ ଗୋଟେ କରିଥିବେ ଆଉ
କିନ୍ତୁ ରଖିବେନି ।
ତୁ ମାଣ୍ଡିଆ ଯାଉ ଖାଉ କି ନାଇ ।
ବହୁତ ଖାଏ ବହୁତ ପସନ୍ଦ ମଧ୍ୟ। ହଁ ମାଣ୍ଡିଆ ଯଉ କାଞ୍ଜି ଏ ମୋର ସବୁଠୁ ଅଧିକା ପସନ୍ଦ।
ଯୋଉ ସେ ମାଣ୍ଡିଆ ଯାଉରେ ଭାତ ପକେଇ କରୁ କି ଖାଲି ସେ ପାଣି ରେ ଗୋଳେଇକି।
ମାଣ୍ଡିଆ ଯାଉରେ ଭାତ ପକେଇକି ବୋଉ କରେ ମୁଁ କେବେ କରିନି ମତେ ଆସିନି ମଧ୍ୟ ଅ ନେ ମାନେ ଅନେଷ୍ଟଲି କହୁଛି ମତେ ଆସେନି ବୋଉ କରେ। ଭାତ ପକେଇକି କରେ ମୁଁ ତାକୁ ଦହି ଟିକେ ପକେଇକି ମାଣ୍ଡିଆ ଯାଉ ଟିକେ ଶୁଖୁଆ ବଜା ଟିକେ କାଞ୍ଜି ଟିକେ ଏଗୁଡା ହେଇଗଲେ ମାନେ ମୋର ତ ମାନେ ଗଲା ଆଉ ଦିନ ଉଡ଼ିଲା। ମତେ ଦିନକୁ ଚାରି ପାଞ୍ଚ ଥର ମାଣ୍ଡିଆ ଯାଉ ଦଉନୁ ଆ।
ମତେ ଭାତ ବାଲା ମାଣ୍ଡିଆ ଯାଉ ପସ ସନ୍ଦ୍ ନୁହ ପାଣି ବାଲା ପସନ୍ଦ।
ମତେ ମାଣ୍ଡିଆ ହିଁ ପସନ୍ଦ ତୁ ମତେ ଦିନକୁ ପାଞ୍ଚ ଥର ବି ଦେ ମୁଁ କେବେ କହିବିନି କାହିଁ ଦଉଚୁ।
ହୁଁ ହୁଁ। ଆଛା ହଉ ଆଉ ତ ପତିଦେବ କେତେବେଳେ ଆସିବେ।
ରାତି ନଅଟା।
ତୁ ଏତେ ସମୟ ଏକା ରହୁଛି ଘରେ।
ଅଭ୍ୟାସ ହେଇଗଲାଣି।
ଉହୁଁ ଭଲ ଆଉ।
ୟାଙ୍କର ଟିଭିଟାକୁ ମୁଁ କହିଛି ଆଣିବା ପାଇଁ ଦେଖିବା କଣ ହଉଚି। ଅ ହଉ ର ଶୁଣେ ମୁଁ ରଖୁଚି।